ଆଜ୍ଞା ମାମ ନମସ୍କାର
ହଁ ନମସ୍କାର ଆ ଆଉ କେମିତି ଅଛନ୍ତି?
ଏବେ ତ ପ୍ରବଳ ଖରା ଆଉ କୁହନ୍ତୁନି ଏ ବର୍ଷ ଯୋଉ ଖରା ହଉଛି
ହଁଁ ଅଁ ନାଇଁ ନାଇଁ ଖରା ଟା କମି ଯାଇଥିଲା ପୁଣି ଦି ଦିନ ହେଲା ହଉଛି
ଆଜ୍ଞା ଆଜ୍ଞା ଏବେ ଦି ଦିନ ହେଲା ହିଁ ଖରା ଟା ଅଧିକ ହଉଛି
ହଁ ସବୁଆଡେ ତ ଏଇ ଖରା ଟା ହଉଛି ଆଉ ଗରମ ବି ହଉଛି ହଁ ହଁ ଆଉ ଖାଇସାରିଲେଣି?
ନା ନା ମୁଁ ଖାଇନି ମୁଁ ଖାଇବା ଟାଇମ ସାଢ଼େ ଗୋଟେ ରୁ ଦିଟା ଭିତରେ ଆଉ
ହଁ ସମସ୍ତଙ୍କର ସେଇୟା ଆଉ ଆଉ ନା ଆମର କେହି ଖାଇନୁ କେହି ରୋଷେଇ ସରିଯାଇଛି ଖାଇବୁ ଆଉ
ହଁ ଆଉ ଘରେ ସବୁ କିଏ ଅଛନ୍ତି?
ଘରେ ଶାଶୁ ଦି ଜଣ ଅଛନ୍ତି ଶ୍ୱଶୁର ନାହାନ୍ତି ଆଉ ସ୍ଵାମୀ ଅଛନ୍ତି ପୁଅ ଝିଅ ମୁଁ ଆଉ।
ଆଜ୍ଞା ଆଜ୍ଞା
ହଁ ଆଉ ଆପଣଙ୍କ ଘରେ?
ଆପଣ ଘରେ ଆମ ଆମ ଘରେ ମୋର ଝିଅ ଦି ଜଣ ଆଉ ମୋ ସ୍ଵାମୀ ତ ଦୋକାନ ଯାଇଛନ୍ତି। ଆଉ ଶାଶୁର ଶ୍ୱଶୁର ଗାଁରେ ଅଛନ୍ତି ଆଉ।
ଓହୋ ତମେ ତାହେଲେ ଗାଁ ରେ ରହୁନ?
ନାଇଁ।
ହଁ ଆଉ ପଢୁଛନ୍ତି ଛୁଆ ଝିଅ ମାନେ ପଢୁଛନ୍ତି?
ଆଜ୍ଞା ଆଜ୍ଞା।
ହଁ। ରୋଷେଇ ସରିଲାଣି?
ହଁ ରୋଷେଇ ସରିଯାଇଛି। ଆଉ ପିଲାମାନେ ବି ଖାଇକି ଟି ସ୍କୁଲ ଯାଇଛନ୍ତି। ବଡ଼ଝିଅ କଲେଜ ଆଉ ମୁଁ ଏଇଠି ଅଛି ଆଉ।
ହଁ ହଁ। ଆଜି କଣ ସାଧା ରୋଷେଇ ହେଇଛି?
ଆମର ବୁଟଡାଲି ତରକାରୀ ହେଇଛି। ଆଉ ଶାଗ ଭାଜିଚି। ଛଚିନ୍ଦ୍ରା ଭାଜିଚି ଆଉ ମଞ୍ଜା ତରକାରୀ କରିଚି।
ହଁ ହଁ। ଆଉ ଫ୍ରି ସମୟରେ କଣ କରୁଛନ୍ତି।
ମୁଁ ଏବେ ତ ଗୋଟେ ରୁ ଫେରିଲି। ଡିଉଟିରୁ ଡ଼ିଉଟି ବୋଲି କଣ ଆମର କ୍ରେଜ କାମ ଯୋଉ ଛୋଟ ପିଲାଙ୍କୁ
ହ।
ଅ ସମ୍ଭାଳିବା ଯେଉଁ ଦାୟିତ୍ୱ ସେଇ ତିନି ଚାରି ଘଣ୍ଟା ପାଇଁ। ପାଞ୍ଚ ଛଅ ବର୍ଷ ଝିଅଟାକୁ ଯାଇକି ତାଙ୍କୁ ଟିକେ ଖୁଆପିଆ କରି ସେ ଯାହା ମ୍ୟାଡାମ କହୀବେ ସେଇ କାମ କରି ପଳେଇ ଆସୁଚୁ। ଆଉ ମୋ ଦେହଟା ଖରାପ ରହୁଥିଲି ଦିଟା ଯାଙ୍କେ। ଏବେ ଟିକେ ଦେହଟା ଖରାପ ଅଛି ତ ସେଥିପାଇଁ ପଳେଇ ଆସୁଛି ଆଉ।
ଆ୍ଞା ହଁ ଆଉ ଯ କରୁଛନ୍ତି ଦେହ ଭଲ ନହେଲେ କଣ କରିବେ ପଳେଇ ଆସିବେ।
ଆ ଆଜ୍ଞା ଆଜ୍ଞା।
ସାନ ଝିଅ ବୋଧେ ସ୍କୁଲ ଯାଇଛି।
ଆଜ୍ଞ ଆଜ୍ଞା।
ହଁ।
ଆଜ୍ଞା ମାମ?
ହଁ କୁହନ୍ତୁ?
ଆଉ। ଆପଣ ଗାଁରେ କଣ ସବୁ ତୀର୍ଥସ୍ଥାନ ଅଛି ପିକନିକ ସ୍ପଟ୍?
ହଁ ଆଡେ ତ ଏଠି ତ ବହୁତ ଅଛି ଆମର ଯାଜପୁର ରେ ବହୁତ ବିରଜା ଅଛି। ବି ବିରଜା ମା ବିରଜା ଅଛନ୍ତି ଯାଜପୁରରେ। ହଁ ଏଠି ଚଣ୍ଡୀ ଖୋଲିଲେ ମହାବିନାୟକ ତାପରେ ଘ ଟଗାଁ ତାରିଣୀ ବି ଏଠିକୁ ପାଖ।
ଆଜ୍ଞା।
ହଁ ସାନ ଘାଗରା ବଡ ଘାଗରା ସବୁ ଅଛି। ଆସନ୍ ନା ଆଡେ କେବେ ଘଟ
ଆଜ୍ଞା ଆଜ୍ଞା ହଁ ଘଟ୍ ଘଟଗାଁ ତାରିଣୀ ଯାଇଥିଲି ଆଉ ଆଉ ଇଆଡେ ଆମର ବିରଜା ମହାପ୍ରଭଙ୍କୁ ବି ଦିଥର ତିନି ଥର ଯାଇଛି। ଆଉ ଘାଗେରା ଅବା ଯାଇନି। କିନ୍ତୁ ଆମର ମାହା ବିିନାୟକ ସିଏ ବି ଦୁଇ ତିନିଥର ଯାଇଚି ଆଉ।
ଏମତି ବୁଲାବୁଲି କରିଚି ଆଉ ସ୍କୁଲୁ ତରଫରୁ ଗୋଟେ ଥର ଝିଅ ଆଉ ଏବେ ପୁଣି ଫାମିଲି ସହିତ ଯାଇଥିଲି। ଏମିତି ଯିବା ଆସିବା କରୁଚୁ ଆଉ।
ହଁ ହଁ ହ ତାଆ
ଆଉ ଆପଣ କେତେ ଥର ଯାଇଛନ୍ତି?
ମୁଁଁ ନା ସେ ତେ ତିନି ଚାରି ଥର ତାରିଣୀ ଗଲୁଣୁ ବିରଜା ବି ତିନି ଚାରି ଥର ଗଲିଣି। ମହାବିନାୟକ ଦିଇ ତିନିଥର ଗଲୁଣି। ଆଉ ପୁରୀ ତ ପ୍ରାୟ ସମୟ ଯିବା ହଉଚି। ଶିରିଡି ବି ଯାଇଚି। ଶିରିଡି ବାହାରୁ ଶିରିଡି କେବଳ ଯାଇଚି ମୁମବାଇ ଶିରିଡି।
ନାଇଁ ମୁଁ ବାହାରକୁ ବେଶୀ ସମୟ ଯାଇପାରିନି କାରଣ ମୁଁ ହଁ ଯୋଉଥିରେ ଗଲେ ମୋ ଦେହ ଖରାପ ହେଇଯାଏ। ମୁଁ ପୁରା ବାହାରକୁ ଯାଇନି। ଯାହା ଓଡିଶା ଭିତରେ ତାହା ହିଁ ଦେଖିଚି।
ହଁ। ନା ଆମେ ସେଇ ଗୋଟେ ଜାଗା ବି ଯାଇଛୁ ସିରିଡି ଯାଇଚୁ କେବଳ ଆଉ ନହେଲେ ସବୁ ଆମ ଓଡିଶା ଭିତରେ। ଭିତରେ ଯାହା ଅଛି ଯାଜପୁର ଭିତରେ ଦେଖୁଚୁ ଆଉ।
ବିର ଆଜ୍ଞା ଆଜ୍ଞା ଆଉ ବିରଜା କ୍ଷେତ୍ର କୁଆ ଆପଣ ଏପଟେ କଣ କୁହନ୍ତୁ ଗୋଟେ ଯଉଁ ବିରଜା କ୍ଷେତ୍ରକୁ?
ବିରଜା କ୍ଷେତ୍ର ତ କୁହନ୍ତି ନହେଲେ ଆଉ କାହିଁ କଣ କୁହନ୍ତି ମୁଁ ଜାନି ନି ତ।
ହଉ, ଆଉ ଆପଣ ପୁରୀ କେତେଥର ଆସିଛନ୍ତି?
ପୁରୀ ଚାରି ପାଞ୍ଚ ଥର ଗଲୁଣୁ। ପୁରୀ ତ ଯେତେ ଥର ଯିବ ସେତେ ଥର ମନ ଅ ଶାନ୍ତି ହବନି, ଯେତେ କହିବ ଆହୁରି ଯିବି, ଆହୁରି ଯିବି।
ଓଡିଶାର ଜଗତର ନାଥ ଜଗନ୍ନାଥ ପୁରୀରେ ଅଛନ୍ତି। ଯେହେତୁ ଆମେ ସବୁ, ଆମେ ବି ଯାଉ ଦି ଚାରି ମାସରେ ଥରେ ପୁରୀ ଯାଉ। ଆଉ ଯେତେ ଥର ଗଲେ ବି ମାନେ ଆସିବାକୁ ଇଚ୍ଛା ହଉନି। ପୁଣି ତ କର୍ମକ୍ଷେତ୍ରକୁ ଆସିବାକୁ ପଡିବ।
ହଁ, ପୁଣି ଇଚ୍ଛା ହୁଏ ପୁଣି କେବେ ଆସିବୁ?
ଆଜ୍ଞା, ଆଜ୍ଞା ଆଉ ସବୁଠୁ ମୁଁ ଯେତେ ମନ୍ଦିର ଦେଖିଚି ଓଡିଶା ଭିତରେ ଜଗନ୍ନାଥ ମନ୍ଦିରଠୁ ଭିଡ଼ ଆଉ କୋଉଠି ବି ନାହିଁ ବିଶ୍ୱ ବ୍ରହ୍ମାଣ୍ଡରେ।
ନା ନାହିଁ ତ ସେ ତ ବଡ ମନ୍ଦିର ବଡ ଠାକୁ ର ସବୁ ତ ତାଙ୍କର ବଡ ଆଉ। ହଁ, ବଡ ଠାକୁର ସିଏ, ବଡ ମନ୍ଦିର, ବଡ ଦାଣ୍ଡ। ହଁ, ତାଙ୍କର ତ ସବୁ ବଡ଼ ଆଉ, ତାଙ୍କ ଭଳିଆ ଆଉ କଣ ଅଛି କଉଠି। ବିଶ୍ୱରେ ଆଉ ନାହିଁ। ଆମ ଓଡିଶା ବାସୀଙ୍କ ପାଇଁ ତ ସେ ସବୁ କିିଛି। ହଁ, ହଁ।
ଆଉ ଦେବସ୍ନାନ ପୂର୍ଣ୍ଣିମାକୁ କଣ ଭାବିଚନ୍ତି ଆସିବେ ପୁରୀ?
ନାଇଁ, ନାଇଁ ଆମେ ଯାଇଥିଲୁ ଦି ବର୍ଷ ତଳେ ଯାଇଥିଲୁ ଦେବସ ସ୍ନାନ ପୂର୍ଣ୍ଣିମା ପୁରା ଦେଖିକି ଭଲସେ ଆସିଚୁ କିନ୍ତୁ ଏ ବର୍ଷ ଯାଇ ହବନି ଟିକେ ଝିଅର ଝିଅର ଦେହ ଖରାପ ଅଛି ତ ଆଉ ତା ଗୋଡ ଟା ଭାଙ୍ଗି ଯାଇଚି ଆଉ ତାକୁ ଛାଡିକି ଯାଇ ହବନି। ନହେଲେ ଯାଇଥାନ୍ତୁ। ହଁ। ଆଉ ଯାଇହବନି, ଦେଖିବା ଗୁଣ୍ଡିଚା ବେଳକୁ ଯଦି ଠିକ ହେଇଯାଇଥିବ ତା ଗୋଡ ଯିବୁ ଭାବିଚୁ। ସେ ଗୁ ଗୁଣ୍ଡିଚା ତ ଆଉ ଅଳ୍ପ ଦିନ ରହିଲା ନା।
ଆଜ୍ଞା, ଆଉ ଆପଣ ଯେହେତୁ ଲେଡିସ ମୁଁ ବି ଲେଡିସ। ଆପଣ ନାରୀ ନିର୍ଣ୍ଣୟକ ବେସି ରେ କିଛି କୁହନ୍ତୁ। ମାନେ ନା ସେତେବେଳେ ଅପେକ୍ଷା ଏବେ ନାରୀ ମାନଙ୍କୁ ବହୁତ ଫାସିଲିଟି ମିଳୁ ଚି କିନ୍ତୁ ଆମ ସମୟରେ ବି ନଥିଲା। ଏତେ ଫାସିଲିଟି ଆମେ ବି ପାଇନୁ।
ନା, ନା ସେତେବେଳେ ଏତେ ନଥିଲା। ଏବେ ଯେତେ ମାନେ ଆଗକୁକ ଆଗକୁ ଯାଉଚୁ ସେ ତେ‌ ଉ ନାରୀଙ୍କର ଉନ୍ନତି ହେଇ ହେଇ ଯାଉଛି।
ଆଜ୍ଞା।
ନାରୀ ସମାଜର ବେଶୀ ଉନ୍ନତି ହେଇ ଚାଲିଚି। କିନ୍ତୁ ଆମ ବେଳେ ଯେତିକି ନଥିଲା ଏବେ ମୁଁ ଦେ ଖୁଚି ହେଇ ଚାଲିଚି ତାଙ୍କ ସହିତ ବି ତାଳ ଦେଇକି ଆମର ବି ଉନ୍ନତି ହଉଛି। ସେତୋଳେ ଯାହା ନ ପାଇ ଥିଲେ ଆମେ ଏବେ ପାଉଚନ୍ତି ଏ ଆ ଆମୁକୁ ସେତୋଳେ ଯେତିକି ଇଏରେ ରଖିଥିଲେ ଏବେ କିନ୍ତୁ ଆଉ ସେତିକି ଇଏରେ ର ଖୁନାହାନ୍ତି ଘର ଭିତରେ ରହି ଆଗେ ରହୁଥୁଲେ ଘର ଭିତରେ ବାହାରୁକୁ ବାହାରି ପାରୁନଥୁଲେ। କିନ୍ତୁ, ଏବେ ସବୁ ବାହାରୁକୁ ବାହାରିଲେଣି ନା ସବୁ ନାରୀ ମାନେ ବି ବାହାରିଲେଣି। ଆଉ ସମସ୍ତେ କିଛି ନା କିଛି କରିବାକୁ ଚାହୁଁଚନ୍ତି। ନିଜ ଗୋଡ଼ରେ ଦର୍ କାରେ ନିଜ ଗୋଡ଼ରେ ନିଜେ ଠିଆହବା କି ଆମେ କାହାକୁ ହାତ ପତେଇବାନି ଆମୁ
ସେ ହଁ ନିଜ ଖର୍ଚ୍ଚଟା ଉଠେଇଲେ ବି ସେଇଟା ଶୁଣନ୍ତୁ, ନିଜ ଖର୍ଚ୍ଚଟା ଉଠାଇଲେ ବି ସେଇଟା ହିଁ ବଡ଼ କଥା।
ହଁ, ଆଗେ କଣ ସ୍ଵାମୀ ଓପରେ ସବୁବେଳେ ଆମେ ଡିପେଣ୍ଡ୍ କରୁଥୁଲେ କିନ୍ତୁ ଏବେ ଆମେ ଚାହୁଁଛନ୍ତି ଆମେ ଆଉ କାହା ତାଙ୍କୁ ଆଉ ମାଗିବୁନି ଆମ ନିଜ ଖର୍ ଚଟା ଆମେ ନିଜେ ରୋଜଗାର କରିକି ଉଠେଇବାକୁ ଚାହୁଁଚୁ। ହଁ, ସେଇଟା ତ ନାରୀଙ୍କର ଉନ୍ନତି ହୋଉ ତି ଏବେ ବାହାରୁକୁ ବାହାରିଲେଣି, ସବୁ କଥା ସେ ଜାଣିଲେଣି ଆଉ କିଛି ଅଜଣା ନୁହେଁ ତାଙ୍କ ପାଇଁ। ଆଗେ ବାହାରୁକୁ ପାଦ ବାହାର କରିପାରୁନଥୁଲେ ତ ଯାଇ ପାରୁନଥୁଲେ।
ଆଜ୍ଞା।
ନାଁ ନାଁ।
ଉ ବୋହୂକୁ ସେତେଳେ କେମିତି ଇଁ ଟ୍ରିଟ୍ କରୁଥୁଲେ?
ସେତେବେଳେ ତ ବୋହୁତ ସିଏ କଣ ସିଏ ବି ଶାଶୁମାନେ ଶାଶୁମାନେ ସେ ଏବେ ଯେମିତି ଚଳେଇଥିଲେ ସିଏ ଚାହୁଁଥୁଲେ ଆମ ବୋହୂକୁ ଆମେ ସେମିତି ଚଳେଇବୁ।
ଆଜ୍ଞା।
କିନ୍ତୁ ଏବେ ସେଇଟା ଆଉ ନାହିଁ ଏବେ
ଏବେକା ଜେନେରେସନ୍ ରେ ସେଇଟା କଲେ କୌଣସି ବୋହୂ ଆଉ ରହିବ ନାହିଁ।
ନାଁ ଆଁ ନାଁ ଆଉ ଝିଅ ଆଉ ରହିବେନି ତ ଆମେ ତ ବୋହୁତ ରହିଚୁ ସହିକି କି କିଛି ଇଏ କିନ୍ତୁ ଏବେ ଆଉ ଝିଅମାନେ ରହିବେନି। ଏବେ ସିଏ ଏବେ ତ ତାଙ୍କୁ କିଛି ଆଉ କହିହଉନେଇ ବୋହୂମାନୁଙ୍କୁ।
କହି ହବ ବି ନାଇଁ। କାରଣ ଆମର ବି ଝିଅଟେ ହେଲେ ସିଏ ବି କୋଉଠି ବାହା ହେଇକି ଯିବ ସିଏ ବି ସେମିତି ଚଳିବ।
ଏବେ କଣ ସବୁ କିଛି ବୁଝିଲେଣି ଏ ଯେ ଏଇଟା ଅଁ ଖ ଏଇଟା ଭଲ କି ଏଇଟା ମନ୍ଦ ଏଇଟା ଆମୁକୁ କହିବା କଥା କି ନ କହିଆ କିନ୍ତୁ ସେତବେଳେ ଏତେ ବୁଝୁ ନଥିଲେ। ଏବେ ଯେତିକି ବୁଝିଲେଣି ଜାଣିଲେଣି। ବୋହୁତ ନାରୀଙ୍କର ଏବେ ଉନ୍ନତି ହେଇଛି।
ଆପଣ ନୂଆ ନୂଆ ବାହା ସମୟରେ ଆପଣ ରାତିରେ ଉଠିକି କେବେ ଗା ପୋଖରୀ ଆ
ନାଁ ପୋଖରୀ ତ ନଥିଲା ପୋଖରୀ ପୋଖରୀ ତ ନଥିଲା ଘରେ ଗାଧୁଆ ପାଇଁ ସୁବିଧା ଅଛି କିନ୍ତୁ ଭୋରୁ ଉଠିକି ଗାଧେଇବାକୁ ପଡ଼ୁଥୁଲା। ଆ ମୁଣ୍ଡରେ ଓଢ଼ଣିୀ ଅଧିକ ଦେଇ କି ରହିବାକୁ ପଡ଼ୁଥୁଲା ବାହାରୁକୁ ରା ମାନେ ଘର ବାହାରୁକୁ ବାହାରିବା ଉ ବି ହୋଉନଥୁଲା ଘର ଭିତରେ ରହୁଥୁଲୁ ଆମର ମୋର ବି ବାହାହର ଭୋଉତ୍ ବର୍ଷ ହେଇଗଲାଣି। କିନ୍ତୁ ସେତବେଳେ ଯେମତି ହୋଉଥୁଲା ଏବେ ନାହିଁ। ଏବେ ପୁଅମାନେ ବାହାରିଲା ଅଳୁକୁ ଫାଷ୍ଟରୁ ସେମାନେ ତ ଗାଡ଼ିରୁ ଓହ୍ଲଉଚନ୍ତି ମୁହଁଟା ଦେଖେଇକି ପୁରା ଘରକୁ ପଶୁଚନ୍ତି ଆଉ ତେ ଓଢ଼ଣୀ ନାଇଁ ହଁ ତା ତ ଏ ସେ ସେ ତ ବାହର ବେଳେ ବି ଆଉ ଓଢ଼ଣୀ ନାହିଁ କିନ୍ତୁ ମୁଁ ବୋହୁତ ଓଡ଼ଣା ଦେଇକି ରହିି ତିଲି ବାହର ବେଳେ ବାହର ବେଳେ ମୁଁ ପୁରା ଆମୁ ମନେ ସ୍ଵାମୀ କି ଦେଖିନଥିନୁ। ଏବେ କିନ୍ତୁ ଏବେ ତ ହା ଏବେ ତ ସାଙ୍ଗରେ ବୁଲାବୁଲି କରିକି ତାପରେ ବାହାଘର ହୋଉଚି।
ଆଜ୍ଞ ଆଜ୍ଞା।
ବୁଲାବୁଲି କରୁଚନ୍ତି ତାପରେ ବାହା ଘର ବେଳେ ବି ତାଙ୍କର ମୁହଁ ଦେଖେଇକି ଫଟ ଫଟ ଉଠୁ ଛନ୍ତି ଏଇଟା ଗୋଟେ ଖୁସି ହେଇଗଲାଣି ଆଉ ସେଇଟା ଗୋଟେ ପରମ୍ପରା ନାହିଁ ଆଉ ଗୋଟେ
ନାଁ ସେତେବେଳେ ଯେନ୍ତି ଆମେ କାନ୍ଦିକିରି ଆସିଥିଲେ। ଶାଶୁଘର ଅନୁମ ମାଗୁଥିଲେ ଗାଁକୁ ମାନେ ଘରକୁ ଯିବା ପାଇଁ ଏବେ ସେସବୁ ନାହିଁ ତା ମାନେ ମୋ ଇଚ୍ଛା ହେଲା ତ
ହଁ ବାହାରିଲ ବାହାରିଲେ ଚାଲିଲେ। ସେତେବଳେ ଆମୁକୁ ଆଗୁରୁ ଅନୁମତି ନେଲେ ସିଏ ହଁ କହିଲେ। ତାପରେ ଆମେ ବାହାରୁଥିଲେ ହଁ ଏବେ ଆଉ ନାହିଁ। ଏବେ ବି ଆମେ ଅନୁମତି ନେଇକି ଯାଉଚୁ କିନ୍ତୁ ଆଜିକାଲି ଯୋଉ ବୋହୁ ଆସୁ ଛନ୍ତି ତାଙ୍କର ଅନୁମତିଟା ଆଉ ନାହିଁ ହଁ।
ଶ୍ୱଶୁରଙ୍କ ଠୁ ନେଇକି ଆସେ ଇଆଡେ ଯିବି ସିଆଡେ ଯିବି କୁହେ ନଚେତ୍ ମୁଁ ଯାଏନି।
ମୁଁ ତ ଏବେ ବା ମୁଁ ତ ମାର୍କେଟ୍ ଗଲେ ବି ମତେ ଏବେ ପ ଚାରିକି ବି ଯିବାକୁ ପଡୁଚି କାରଣ ବେଳୁରୁ ଆମେ ପଚାରିଚୁ।
ସତେବେଳରୁ ପଚାରି ଆସିଚେନା ସେବେକା ଯେନେରେସନ୍ ଚଳୀ ଆ ଏ ଆମ ନିଜର ବି ଗୋଟେ କର୍ତ୍ତବ୍ୟ ଅଛି ଆମ ନିଜକୁ ବି ସଂ
ଖରାପ୍ ଲାଗିବ ଯେ ଆମେ ନ କହିକି ପଳେଇଲେ କଣ ଭାବିବେ ବୋଲି ଆମେ ଏବେ ପଚାରି କି ବୁ ଆମେ ଉଁ ବ ଯାଉଚୁ ମାର୍କେଟ୍ ଗଲେ କି ବାପଘର ଗଲେ କି ଯୁଆଡ଼େ ବି ଯାଉଚୁ ଆମେ ପ ଚାରିକି ବୁଝିକି ଅନୁମତି ନେଇକି ଯାଉଛୁ ନାକି ସେମିତି ଆଜି କାଲି ଭଳିଆ ଆମେ ବି ଚ ଚଳୁଚୁ କିନ୍ତୁ ସେଇ ଜିନ୍ଷ ଗୁଡ଼ା ସବୁ ଅଛି। ସେ ଯାଇନି ଆମଠୁ ଆଉ କଁ କ
ଆଜ୍ଞା।
ହଁ ସଖାଳୁ କଁ ଖାଇଚନ୍ତି?
ସକାଳୁ ମୁଁ ରୁଟି ଆଉ ଡ଼ାଲମା ଖାଇ ଯେହେତୁ ମୋର୍ ଡାଇବେଟିିସ୍।
ହଁ ମୋର ବି ଡାଇ ମୋର ବି ଡାଇବେଟିସ୍ ବା ହଁ। ବୟସ କମ୍ ବୟସ ରୁ ହେଇଯାଉଚି ବି ଏବେ ଡାଇବେଟିସ୍। ସୁଗାର୍ ବାହାରିଲାଣି ମୋର ତିନି ଚାରି ବର୍ଷ ହେଲା ମେଡ଼ିସିନ୍ ବି ଖିଆ ହୋଉଚି।
ଆମର ନ ମାସ୍ ଦଶ୍ ମାସ ହେଇଗଲା ଏବେ ବାହାରିଚି ଆଉ ମୋଁ ରୁଟି ଖାଇକି ବି ଡ଼ାଲମା ଖାଇଥିଲି।
ହଁ ଭାତ ଖାଉଥୁବେ ଖାଲି ଏଇ ଏଇ ଦିପହର ଟାଇମ ଟା ଭାତ ଖାଉଥୁବେ। ଅ ହଁ ହଁ।
ହୋଉ ଆପଣଙ୍କ ସାଙ୍ଗେ କଥା ହେଇକି ବୋହୁତ୍ ଭଲ୍ ଲାଗିଲା।
ଆଉ ଭଲ ୍ଲାଗିଲା ମତେ ବି ଭଲ୍ ଲାଗିଲା। ଆଉ ମୁଁ କରି ପା କରିବି ଏବେ ଫୋନ ଟା ଥାଉ।